ହଁ ଏବେ କଣ କରୁଚ?
ଏବେ ଯାଉଚି ଟିକେ ରୋଷେଇ କରିଆକୁ ଯିବି।
ଆଜି ରୋଷେଇରେ କଣ କରିବେ?
ଆଜି ରୋଷେଇରେ ଡାଲି ଆଉ ଆଳୁ ପୋଟଳ ଭଜା ଆଉ ଗୋଟେ ମିକ୍ସ ତରକାରୀ।
ଉଁ ଉଁ ମିଶ୍ଚର ତରକାରୀ ମିଶାମିଶି ଘାଣ୍ଟ ତରକାରୀ
ହଁ ହୁଁ।
ସେଇଥିରେ କି କି ପରିବା କରିବେ କି କି ପରିବା କାଟିକି କରିବେ?
ବାଇଗଣ ଆଳୁ ବୋଇତାଳୁ ପୋଟଳ ଝୁଡଙ୍ଗ ଆଉ ଗାଜର ଆ କନ୍ଦମୂଳ।
ହଁ ତା ତାର ପ୍ରଣାଳୀ କିନ୍ତି କରିବେ ପ୍ରଣାଳୀଟା ଟିକ୍
ତାକୁ ଆଗ ତେଲରେ ଭାଜିଦେବି ତ ସବୁ ପରିବା ଧୋଇ ଧୁଆ ଦେଇକି ତେଲରେ ଉ କଡେଇ ବସେଇକି ତେଲରେ ତେଲ ପକେଇକି ତେଲରେ ଭାଜିବି। ଟିକେ ନାଗୁ ଭାଜି ହେଇଗଲେ ତାକୁ ବାହାର କରିବି ତାପରେ କାଜୁ ଆମ ଊଁ ତ କେହି ଖାଉନୁ ଆମର ପିଆଜ ରସୁଣ ତେଣୁ କାଜୁ, ଅଦା ଆଉ ବିଲାତି, ଜିରା ତାକୁ ବାଟିବି ବାଟିକି ମସଲା କଷିକି କଷି ହେଲାପରେ ମସଲା କୁ ତେଲ ବାହାରିବ ତାପରେ ସବୁ ମସଲା ଟିକେ ମ୍ୟାଗି ମସଲା ହରିକା ପକେଇକି ତାପରେ ପରିବା ପକେଇବି ଆଉ।
ହଉ ତମେ ପଚାର ମତେ କଣ?
ଆଉ ତମେ କଣ କରୁଚ?
ମୁଁ ଏ ନେ ମତେ ମୋ ଦେହଟା ଟିକେ ଭଲ ନାହିଁ, କାଲି ଟିକେ ମୁଁ ଯାଇ ଥିଲି ଗୋଟେ ଆମର ଥିଲା ବାହାଘର ଅ ର ଭୋଜି ଥିଲା ତ ସେଥିରେ ଯାଇଥିଲୁ ଟିକେ ବହୁତ ବାଟ। ଆଉ ସେ ଗଲାବେକକୁ ବହୁତ ସମୟ ଲାଗିଲା, ତାପରେ ବର୍ଷା ହେଲା। ସେଠି ଖାଇପିଇକି ଟିକେ ଆସିଲାବେଳୁକୁ ବହୁତ ଅଧିକ ସମୟ ଲାଗିଲା ଆମେ ଆସିକି ଘରେ ପହଞ୍ଚିଲାବେଳୁକୁ ଦିଟା ହେଲା। ଦିଟାରେ ମୋ ଦେହଟା ଟିକେ ମତେ ସେତେବେଳୁ ଦେହଟା ଟିକିଏ ଭଲ ଲାଗିଲାନି। ଭଲ ଲାଗିଲାନି ଗୋଡହାତ ଗୁରା ପୁରା ଦରଜ ହେଇଚି। ଆଉ ଜର ଜର ଲାଗୁଚି ସେଥି ମୁଁ ଆଜି ଶୋଇଥିଲି ଶୋଇଚି। ଶୋଇଥିଲି ଏବେ ଟିକେ ମ ଓଷଦ ଗୋଟେ ଖାଇଲାଟୁ ଦେହଟା ଭଲ ଲାଗିଲା। ଆଉ ଏବେ ମୁଁ ଭା ଭାତ ବସେଇଚି। ଆଉ ଭାତ ଚୁଲିରେ ବସଉଚି କାରଣ ଆଜିକାଲି ଏଇ ଏବେ ଗୋଟେ ନିୟମ କଇଦେଇ ତ ପଇଁଚାଳିଶ ଦିନ ନହେଲେ ଗ୍ୟାସ ଦେଉନାହିଁ। ତେଣୁ ଆମେ ଯଦି ସ ପ୍ରତ୍ୟେକ ଜିନି ଉଁ ରୋଷେଇ ଗ୍ୟାସରେ କରିବୁ ଆମର ମାସ ପଇଁଚାଳିଶ ଦିନ ଯିବନି ଗ୍ୟାସ। ତେଣୁ ଭାତଟା ମୁଁ କରିଦଉଚି ଚୁଲିରେ ଆଉ ଅନ୍ୟାନ୍ୟ ଜିନିଷ ଗ୍ୟାସରେ କରୁଚି। ଆଉ ଭାତଟା ବସେଇଚି ଚୁଲିରେ। ଆଉ ଡାଲି ଟିକେ ଗ୍ୟାସରେ ବସେଇଚି କ ଡେକ୍ଚିରେ। ଆଉ ଦେହ ଭଲ ଲାଗୁନି ତେଣୁ ମୁଁ କଣ କରିଚି ନା ଭେଣ୍ଡି ଆଉ ଆଳୁ ଭାଜିଦେବି ତେଲ ଟିକେ ପକେଇକି ଭେ ଭାଜିବି ବୋଲି ଭାବୁଚି। କାରଣ ଦେହ ଭଲ ଲାଗୁନି ଆଉ ବେଶୀ କିଛି କରିପାରିବିନି ଆମ୍ବ ଛି ଦିଟା। ଏମିତା ଆମ୍ବ ଲଗେଇ ଖାଇଦବୁ ଆଉ। ଆଉ ତମେ ସଖାଳୁ କଣ ଖାଇଛ?
ଆମେ ଏ ତ ମୋର ଆଜି ସୋମବାର। ସୋମବାର ତ ମୁଁ ଖାଏନି ଉଷୁନା। ଉଁ ପିଠା ଟିକେ ବିରି ପିଠା ବିରି ପିଠା କରିଥିଲି, ବିରି ପିଠା। ଆଉ କାଲି ବାହାଘରକୁ ଯାଇଥିଲି ଯେ ସେଠୁ ମିଠି ପିଠି ଆସି ଥିଲା ମିଠା ଟିକେ ଖାଇଛି, ଆଉ ଆଉ ପିଲାମାନଙ୍କୁ ତ ସବୁ ଜଳଖିଆ କରିକି ଦେଲି।
ଆଉ ଟିକେ ବଡ ପାଟିରେ କୁହ।
ଆଉ ପିଲାମାନଙ୍କ ପାଇଁ ଜଲଖିଆ ସବୁ ପରଟା ଆଉ କୋବି ଭାଜିଲି। ଆଉ ମିଠା, କଦଳୀ ପିଲାମାନେ ସବୁ ଖାଇବେ।
ତମର ପିଲା ମାନେ ପିଲା କେତେ ଜଣ କି?
ଆମର ର ଦି ଟି ଝିଅ। ଆଉ ଗୋଟିଏ ଝିଅ - ଝି ଦିଅର ଝିଅ କୁ ଆଣିକି ରଖିଛି। ତିନୋଟି ପିଲା।
ପିଲାମାନେ ଏନେ କଣ କରୁଚନ୍ତି?
ପିଲାମାନେ ବଡ ଝିଅ ତ ବାହା ହେଇସାରିଛି। ଆଉ ତାର ଦି ଟି ପୁଅ ଆଉ ମୋର ସାନ ଝିଅ ଯିଏ ସିଏ ଗ୍ରାଜୁଏସନ ସାରିକିରି ଘରେ ଅଛି ତା ଝିଅ ପଢୁଛି। ସପ୍ତମ ରେ ଆଉ।
ଆଉ ମତେ କଣ କୁହ?
ଆଉ ତମେ କୋଉ ଫୁଲକୁ ଭଲ ବେଶି?
ଆ ମୁଁ ଆମର ତ ଆମ ବାଡିରେ ସବୁ ଫୁଲ ଅଛି ମୁଁ ସବୁ ଫୁଲ ଭଲ ପାଏ।
ଫୁଲ ଗଛ ନିଜେ
କଣ କହିଲେ?
ମୁଁ କହିଲି ଫୁଲ ଗଛ ନିଜେ ଲଗଉଛ ନା ନାଇଁ ଇଏ କରିକି ଆଣିକି ଚାରା ପକେଇକି ଲଗଉଚି।
ହଁ ଆମର ନାଇଁ ଏଇ ଯୋଉ ଟଗର ଫୁଲ ଗୋଟେ ସେ ଟା ଡାଳ ଲଗେଇ ଦେଇଛୁ, ଟଗର ହଉଛି। ଉଁ-ଉଁ ବଡ ଟଗର ହଉଚି। ଆଉ ବଡ ଛୋଟ ଟଗର ବି ହଉଛି। ହେରା ଡାଲ ଡାଳ ଲଗେଇଦେଲେ ଗଛ ଛ ହେଇଯାଉଛି। ଆଉ ମନ୍ଦାର ଗ ଛ ସିଏ ବି ଡାଳ ଲଗେଇଲେ ଆମର ମନ୍ଦାର ତିନି ଚାରି ପ୍ରକାର ଅଛି। ବାଡିରେ ନାଲି ମନ୍ଦାର ଆଉ ଗୋଟେ ଉଁ ଇ ଇଏ ମନ୍ଦାର ହଳଦିଆ ମନ୍ଦାର। ଆଉ ଗୋଟେ ଗୋଲାପି ମନ୍ଦାର। ଆଉ ଗୋଟେ ହଉଛି ଗୋଲାପି ଆଉ ଲାଲ ମିଶା ମନ୍ଦାର ଆଉ ସ୍ଥଳପଦ୍ମ ଗଛ ଅଛି ଆଉ ଇଏ ଗଛ ଅଛି, କଣ କହିଲା? ଆଉ ଏତ କାଠଚମ୍ପା ଗଛ ଅଛି।
ହଁ କ
କଣ କହିଲେ?
ମୁଁ କହିଲି ସ୍ଥଳପଦ୍ମ ଫୁଲ ଫୁଟିଲାଣି ନା ନାହିଁ ଫୁଟିନି।
ହଁ ସେ ସିଜିିନ ଅନୁସାରେ ସ୍ଥଳପଦ୍ମ ଫୁଲ ଫୁଟିବ। ଏବେ ମୋର ସିଏ ହେଇନି ସେ ଆଶ୍ଵିନ ମାସରେ ଗଛ ଏନେ କଉଁଳୁଛି ପତ୍ର ଦଉଛି। ସେ ଆଶ୍ଵିନ ମାସରେ ସ୍ଥଳପଦ୍ମ ଟା ଫୁଟିବ।
ଆଉ ଇଏ ଯୋଉ କାଠ ଚମ୍ପା ଆମର ମୁଁ ତ ନର୍ସର ନର୍ସରୀରୁୁ ଆଣିକି ଛାତରେ ସବୁ ପ୍ରକାରର କୁଣ୍ଡରେ ଫୁଲ ଲଗେଇଛି ସବୁ ପ୍ରକାରର ତକ ଗେଣ୍ଡୁ ଗଛ ହ୍ୟାଲୋ
ହଁ କୁହ।
ଆମ ଅଶୋକ ଗଛ, ଗେଣ୍ଡୁ ଗଛ ହେଟୁ ଉମ ନାଁ ଗୋଲାପ ଗଛ ଆଉ ଗୁର ହଉର ଗଛ। ସବୁ ପ୍ରକାରର ସବୁ ପ୍ରକାର ଫୁଲ ଗଛ ମୁଁ ଆନିକି ଲଗେଇଛ ନସ
ତମର ଫୁଲ ତୋଳିକି ଛାତଉପରୁ ଫୁଲ ତୋଳିକି ଠାକୁର ପୂଜା କରୁଛ।
ହଁ ହଁ ଆମର ଛାତ ଉପରୁ ସବୁ ଦିନି ସକାଳୁ ଉଠୁଛି ହ୍ୟାଲୋ।
ହଁ କୁହ।
ହଁ ସବୁଦିନ ସବୁଦିନ ଅଲିଆ ଯାଇକି ପକେଇକି ଆଗ ଛାତରୁ ଫୁଲ ଆଣିକି ରଖୁଛେ ଠାକୁରଙ୍କ ପାଇଁ ତାପରେ ଘର ଦ୍ବାର ଓଳେଇକି ଆଛା ଗାଧେଇକି ଠାକୁର ପୂଜା କରୁଛି ଆଉ।
ତମର ଘରେ କି କି ଠାକୁର ରଖିଛ?
ଘରେ ଆମର ଲକ୍ଷ୍ମୀ ନାରାୟଣ ଅଛନ୍ତି ଆଉ କୁବେର ଅଛନ୍ତି। ଆଉ ତାରିଣୀ ଅଛନ୍ତି ଜଗନ୍ନାଥଙ୍କର ତିନି ମୂର୍ତ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସେ ଅଛନ୍ତି ତାରିନି ନଡ଼ିଆ ର ଟା ଖୋଳରେ ତାରିଣୀ ଅଛନ୍ତି ଆଉ ଶିରିଡ଼ି ଠାକୁର ଅଛନ୍ତି।
ହଁ ଆଉ ମତେ କଣ ପଚାର?
ଆଉ ତମ ଦେହ ସବୁ ଭଲ ନାହିଁ ତମେ ଯାହିକି ଡାକ୍ତରଙ୍କୁ ନହେଲେ ଦେଖଉନ।
ହଁ ଡାକ୍ତର କୁ ଦେଖେଇକି ଥଣ୍ଡା ଜର ଟା ତ ଏଇ ଡା ତର କହୁଛି ଏ ଭାଇରାଲ ଫିବର ତେଣୁ ଚାରି ପାଞ୍ଚ ଦିନ ଜର ହବ। ଆଉ ଜର ହେଲେ ଜର ସରିସରି ଜରି ଆଇଲା ବେଳକୁ ଖାସ ହବ ଏଇଟା କାରଣ କାରଣ ଏଇ ଯୋଉ ସମୟ ପରିବର୍ତ୍ତନ ହେଲା ତ ହୁ ତାପରେ ଆମେ ଖରାଦିନେ କେତେ ପାଣି ପିଇଥିଲୁ ଥଣ୍ଡା ପାଣି ପିଇଥିଲୁ। ଆଉ ଦି ଓଳି ଗାଧେଇ ଥିଲୁ ବର୍ଷା ହେଲାଠୁ ଆଉ ସେଇଟା ଦେହରେ ପ୍ରଭାବ ପକେଇକି ଜର ହେଇଛି ଆଉ ଧୀରେ ଧୀରେ କମିବ ଆଉ।
ମାଇଁ ଏଇ ଦେହଟା ହେଲା ମାତ୍ର ଭଲ ଲାଗିବନ ବାରେ
ହଁ ମତେ ଆଜି ଭଲ ଲାଗୁନି ଯେ ମୁଁ ପା ଆଜି ରୋଷେଇ ବାସ କରିପାରୁନି ଖା ଭାତ ଟା ବସେଇଛି ଡାଲି ହେଇସାରିଲାଣି। ଆଉ ଯାଉଛି ଭେଣ୍ଡି ଆଉ ଆଳୁ ଭାଜିଦେବି
ବର୍ଷା ତମଆଡ଼େ କେମତି ହଉଛି।
କଣ କହିଲେ?
ବର୍ଷା ହଉଛି ନା ନାହିଁ?
ହଁ କାଲି କାଲି ତ ଆମେ ସିଆଡେ ଯାଇଥିଲୁ ଭୋଜି ଖାଇବାକୁ। ଏଇଆଡେ ଫେରିଲା ବେଳକୁ ସେପଟେ ବି ବହୁତ ଆମେ ଯୋଉଆଡେ ଯାଇଥିଲୁ। ସେଇଠି ବି ବହୁତ ବର୍ଷା ହେଇଥିଲା। ଇଆଡେ ଆସିଲା ବେଳକୁ ବି କାଲି ବର୍ଷା ହେଇଥିଲା। କିନ୍ତୁ ଆଜି ଏ ବହୁତ ଗରମ ହଉଚି। କାରଣ ଆଜି ହଉଛି ଦେବସ୍ନାନ ପୂର୍ଣ୍ଣିମା ତ।
ହୁଁ।
ଆଜି ଠାକୁର ଗାଧେଇବେ। ସେଥିପାଇଁ ଆଜି ପ୍ରବଳ ଗରମ ହେଉଛି। ଯଦି ଗାଧେଇବେ ଠାକୁର ଉପର ଓଳି ଯଦି ବର୍ଷା ହେଇପାରେ ପାରେ।
ହଁ ଆମ ଆଡ଼େ ଘଡ ଘଡି ସହିତ ବର୍ଷା। ଆଉ ଘଡଘଡିର ସାଉଣ୍ଡ ପୁରା ତାକୁ ଶୁଭୁଥିବ ଶୁଣିପାରୁଥିବ। ଆଉ କଣ କୁହ।
ଆଉ ତମର ହଉଛି ପିଲାମାନେ ଆସିଲେ ହୁଁ ଏଇ ସାନ ଯୋଉ ପି ଝିଅଟି ବାହା ହେଇଛି ତାର ଯୋଡିଏ ପୁଅ କେତେ ବର୍ଷର। ହଉ ହଉ ଆଉ ଆବ ଆଉ କେବେ କଥା ହେବା, ଏବେ ସମୟ ହେଇଗଲା ରୁହନ୍ତୁ।
ହଁ ଥ୍ୟାଙ୍କୟୁ।